ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ କଣ କରୁଛ?
ହଁ ଏଇଠି ବସିଛି ଆଉ।
ହୁଁ ହୁଁ।
ଆଉ ତମେ କଣ କରୁଛ?
ମୁଁ ଶୋଇଥିଲି ଆଉ।
ହଁ ମ ସଖାଳୁ ସକାଳୁ କିଛି କହିନାହାନ୍ତି
ହଁ ମାନେ ନସ୍ତା କରିକି ଏମିତି ଗଡୁଛି ଆଉ ଘରେ।
ଅହୋ ବର୍ଷା ହଉଛି ତମ ସେପଟେ?
ନା ନା।
ଓହୋ ହଁ ଆମ ଏପଟ ତ ପ୍ରବଳ ବର୍ଷା ସକାଳୁ ହଉ ଛି ଜେ ଛାଡୁନି ଏପର୍ଯ୍ୟନ୍ତ ବି।
ହୁଁ ହୁଁ କୋଉଠି ତମ ଘର?
ହଁ ଢେଙ୍କାନାଳ।
ଓହୋ।
ଆଉ ତମର?
ହୁ
ଓହୋ ହଁ ସିଆଡେ ତ ପ୍ରାୟେ ବର୍ଷା ହୁଏନି। ଓ କାଲି ତ ହୋଉଥୁଲା ବର୍ଷା।
ହୋଉଥୁଲା ହୋଉଥୁଲା ବର୍ଷା ହୁଏ କିନ୍ତୁ ଉଁ ଗୋଟେ ଟାଇମ୍‌ରେ ହିଁ ବର୍ଷା ହୁଏନି ସେପଟେ ଏପଟେ।
ହଁ ହଁ ନାଇଁ ହୁଏ ବୋହୁତ୍ କମ୍ ହୁଏ ଏପଟେ ଯେତେ ବର୍ଷାଟା ହୁଏ ସେପଟେ ଟିକେ
ହଁ ହଁ ହଁ ଟିକେ ସେମତି ଆଉ।
ହଁ ସେପ ମୋ ନାନୀ ବି ସେଇପଟେ ରହୁଚନ୍ତି ସିଏ କୁହନ୍ତି। ଆ ଆଁ ସେଇଠି ରୁହନ୍ତି ତମର ଯୋଉପଟେ। ତମେ ଯୋଉଠି ରହୁଚ। ସେଇଠି ହଁ ହଁ।
ଉଁ ହୁଁ। ତମେ କଣ କର?
ଉଁ ନାଇଁ ମୁଁ ହାଉସ୍ ୱାଇଫ୍।
ଓହୋ।
ଆଉ ତମେ କଣ କର?
ମୁଁ ଷ୍ଟଡ଼ି କରୁଛି।
କଣ ପଢ଼ାପଢ଼ି ଚାଲଚି?
ଏବେ ତ ପ୍ଲସ୍ ଥ୍ରୀ ସରିଛି ପିଜି କରିବି।
ପିଜି?
ହୁଁ।
ଆଉ କୋଉଥିରେ?
ଆର୍ଟସ୍ ପଲିଟିକାଲ୍‌ ସାଇନସ୍।
ଓହୋ। ଭଲ ଓ ତମର ସେଇ ସମ୍ ହଁ ମୁଁ ବିି ବି ଏ କରଥିଲି ପ୍ଲସ୍ ଟୁ ପରେ ଏ ବି ବିଏ କରଥିଲି ଆଉ।
ଓହୋ ଠିକ୍। ଅହୋ
ଆଉ ତମର ତ ସେପଟେ ୟୁନିଭର୍ସିଟି ଭ ଲ କରିପାରିବ ନାଇଁ କି ପିଜି।
ହଁ ସମ୍ବଲପୁର ୟୁନିଭର୍ସିଟି, ଜେ ଏମ୍ ୟୁନିଭର୍ସିଟି।
ହଁ ହଁ।
ହୁଁ।
ଆଉ ସଖାଳେ କଣ ଖାଇଥିଲ?
ଖାଅ ରୁଟି ଆଉ ତରକାରୀ।
ହଁ ହଁ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ମା, ଭାଇ, ଭୋଉଣୀ ମୁଁ।
ହୁଁ ଭାଇ, ଭୋଉଣୀ କଣ ସାନ ତମଠୁ?
ହଁ।
ଓହୋ ସେମାନେ କଣ ପଢାପଢି କରୁଚନ୍ତି?
ଏ ହଁ ଗୋଟେ ପ୍ଲସ୍ ଥ୍ରୀ କରୁଛି ଆଉ ଗୋଟେ ହୁଁ ଭୋଉଣୀଟା ପ୍ଲସ୍ ଟୁ ପଢୁଛି।
ଓହୋ ଭଲ ମଜା ମସ୍ତି କରୁଥୁବ ଭାଇ, ଭୋଉଣୀ ସବୁ।
ହୁଁ ହୁଁ ହୁଁ। ହୁଁ ହୋଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ଶାଶୁ ଘରେ କି ମୋ ଶାଶୁ, ମୁଁ, ମୋ ହଜବେଣ୍ଡ, ଆଉ ମୋର ଛୋଟ ପୁଅଟେ ଆଉ।
ଉହୁଁ କେତେ ବର୍ଷର ପୁଅ?
ମୋ ପୁଅ ପଢୁ଼ଚି ଏବେ ଏଲ୍ କେ ଜି।
ହଁ ହଁ ଛୋଟ ଅଛ ତା ମାନେ।
ହଁ, ହଁ।
ହୁଁ, ହୁଁ, ଆଉ ତମ ଆଡ଼େ। ଘରେ କିଏ କିଏ?
ମୁଁ। ବାପ ଘରେ ଆମେ ଆମେ ବି ସେମିତି ମୋ ଭାଇ, ଭଉଣୀ ଚାରିଜଣ। ତିନି ଭଉଣୀ, ଭାଇ, ଭାଇ ବଡ଼। ଉଁ ସାନ ସମସ୍ତଙ୍କଠୁ ଆଉ।
ତମେ ସାନ।
ହଁ।
ଓହୋ। ତମର ବାହାଘର କେବେ ହେଉଛି?
ହଁ ଆମର ହେଲାଣି ପାଞ୍ଚ ବର୍ଷ।
ଓ ହୋ।
ଆଉ।
ବାପା ଘରେ ଏଇ ପାଖ କି?
ନାଇଁ, ନାଇଁ ପାଖ ନୁହ ଭଦ୍ରକ।
ଓହୋ। ଆଉ ହଜବେଣ୍ଡ କଣ କରନ୍ତି?
ଗଭର୍ଣମେଣ୍ଟ ନୁହଁ ପ୍ରାଇଭେଟ ଜବ୍ ଆଉ।
ଓ ହୋ। ଏବେ ଡ୍ୟୁଟି ରେ ଗଲେଣି?
ହଁ, କଣ କହିଲେ?
ଏ ଡ୍ୟୁଟି ରେ ଗଲେଣି?
ହଁ, ହଁ, ହଁ, ଗଲେଣି। ସେ ସକାଳ ନଅଟା ରୁ ପଳାନ୍ତି ନଅଟା ସାଢ଼େ ନଅଟା ଭିତରେ ଯାଆନ୍ତି। ଆଉ ତମର ସେପଟେ ତ ଭଲ ବୁଲିବା ଜାଗା ଅଛି ଆଉ।
ହୁଁ, ହୁଁ ଆସ କେବେ ଗୋଟେ ବୁଲି।
ହଁ ମୁଁ ତ ବହୁତ ଯାଇଛି ସେଥିପାଇଁ କହୁଥିନି ମୋ ନାନୀ ରୁହନ୍ତି ବୁଲ୍ଲାରେ।
ହଁ।
ହଁ ମୁଁ ଯାଇଛି ବହୁତ ଥର। ଏଇ ଯାଇଥିଲି ଡିସେମ୍ବର ରେ ବି ଯାଇଥିଲି ମୁଁ ରହିକି ଆସିଥିଲି ଆଠ ଦଶ ଦିନ। ଯାଇଥିଲୁ ଯୋଉ ହୁମା
ଓହୋ ହୁମା ମନ୍ଦିର।
ହଁ ହଁ।
ଓହୋ ସମଲେଶ୍ଵରୀ ମନ୍ଦିର୍
ସମଲେଶ୍ଵରୀ ହଁ ହଁ ସମଲେଶ୍ଵରୀ ମନ୍ଦିର ମୁଁ ଯାଇଛି ଏ ଦି, ତିନି ଥର ଗଲିଣି। ତାପରେ ହୁମା ବି ଯାଇଛି, ଘଣ୍ଟେଶ୍ଵରୀ ବି ଯାଇଛି। ଆଉ ଡାମ ତ ଯାଇଛି ତମର ଦିଟା ଯୋଉ ମିନାର ନାଇଁ କି ଗାନ୍ଧୀ ମିିନାର ନେହେରୁ ମିିନାର
ହଁ ହଁ।
ହଁ ଦିଟା ଯାକ ଯାଇଛି ଆଉ
ମାନେ ପୁରା ବୁଲିଛ କୁହ ଏପଟେ ଆସି
ହଁ ସେପଟେ ଆସିକି ସେ ସେଇ ଜାଗା ଯୋଉ ଯୋଉଗୁଡା କହିଲି, ସେ ସେଗୁଡା ସବୁ ବୁଲି ଆଉ ମୋର ଭାରୀ ବହୁତ ଯିବାକୁ ଇଚ୍ଛା ହରିଶଙ୍କର ହରିଶଙ୍କର ନୃସିଂହନାଥ ସେ ତମ ସେପଟୁ ଟିକେ ପାଖ ହବ ଆଉ ମାନେ ତମ ସେ ଏପଟେ ନୁହଁ ଏକ୍ଜାକ୍ଟ କିନ୍ତୁ ପାଖ ହବ ତମ ଏପଟୁ ଟିକେ ଆଉ
ହଁ ହଁ ଦେଶ ଦୁଇଶହ ପାଖାପାଖି ହେଇଯିବ ବୋଧେ।
ହଁ ହେଇଯାଇପାରେ ବୋଧେ ହେଲେ ବି ଆମ ଏପଟୁ ଟିକେ ବହୁତ ଦୂର ହେଇଯାଉଛି ନା।
ହୁଁ ହୁଁ ହୁଁ ସେଇଆ ଆଉ। ଆସ କେବେ ଗୋଟେ ବୁଲି ଆସିବ ଆଉ?
ହଁ ଗଲେ ଦେଖିବା ଯିବାକୁ ତ ଅଛି ପ୍ଲାନିଂ ଅଛି ଏଇଥର ଗଲେ ଯିବା ପାଇଁ ହରିଶ ଶଙ୍କର ନୃସିଂହନା ସେ ନାନୀ କହୁଥିଲେ କହିଲେ ଏଥର ଆସେ ଯେ ଯିବା ସିଆଡେ ବୁଲି।
ହୁଁ ଭଲ ଲାଗେ କିନ୍ତୁ ସେପଟ ସିଆଡେ ଗଲେ।
ହଁ ତମେ ତ ଯାଇଥିବ ନିହାତି?
ହଁ ମୁଁ ଯାଇଛି।
ଅ ହଁ।
ବହୁତ ଭଲ ଲାଗେ।
ହୁଁ ସେପଟେ ଆଉ କଣ କଣ ଅଛି ବୁଲିବା ପ୍ଲେସ୍ ତମେ ସେପଟେ ଧନୁଯାତ୍ରା ବି ସେ ସେପଟେ ତମ ପାଖାପାଖି ଭଲ ହୁଏ ନାଇଁ?
ହଁ ବରଗଡ଼ରେ।
ହଁ ହଁ।
ଏଥର ଶୀତଳଷଷ୍ଠୀ ସମ୍ବଲପୁରକୁ ଆସିଲନି। ଶୀତଳ ସୃଷ୍ଟି ଦେଖିବା ପାଇଁ?
ଅ ନାଇଁ ଶୀତଳଷଷ୍ଠୀ ଦେଖିବାକୁ ଯାଇପାରେନି ସେତେବେଳେ ଛୁଟି ଥିଲା ଯେହେତୁ ସେ ନାନୀ ପୁଅ ହେରିକା ସବୁ ଆସିଥିଲେ ଏପଟେ ରଜ ଟାଇମ ଟା ନା।
ହଁ ହଁ।
ହୁଁ ରଜ ଟାଇମ ରେ ରଜ ଛୁଟି ରେ ସେମାନେ ଆସନ୍ତି ଟିକେ ଏପଟେ ବୁଲି ଯାଆନ୍ତି ରଜ ଆଉ କଣ କହିଲେ ଲକ୍ଷ୍ମୀ ପୂଜା ବି ଏପଟେ ଫେମସ୍ ନା?
ଉଁ ହୁଁ।
ହଁ ରଜ ଲକ୍ଷ୍ମୀ ପୂଜାକୁ ସେମାନେ ଆସନ୍ତି ଏପଟେ ବୁଲି। ଆଉ ମୁଁ ଏଇ ଡିସେମ୍ବର ଛୁଟି ହେଲେ ଏଇ ଯୋଉ ପୁଅର ଡିସେମ୍ବରରେ ଯାଏ ଯେ ବୁଲିକି ଆସେ।
ଠିକ୍ ତମ ସେପଟେ କଣ କଣ ବୁଲିବା ପାଇଁ ଭଲ ପ୍ଲେସ୍ ଅଛି?
ହୁଁ ଆମର ଅଛି କପିଳାସ। କପିଳାସ ଅଛି ତାପରେ ଯୋଉ ଜୋରନ୍ଦା ପାଖାପାଖି ଅଛି ଯୋଉ ଜାଣିଥିବ ଚୋରନ୍ଦା ଯୋଉ ଅଲେଖ ମହିମା। ହଁ ହଁ ଜୋରନ୍ଦା ତାପରେ ଅଛି ଗୋଟେ ସାଇ ମନ୍ଦିର ଅଛି ଦତ୍ତାତ୍ରୟ ଶାଇମନ୍ଦିର। ଆଉ ସପ୍ତ ଶର୍ଯ୍ୟା। ଅଛି ହଁ ଆଉ ଅଛି ସାପୁଆଡ୍ୟାମ। ଅଛି ଏପଟେ ବି ଅଛି ଜାଗା ସବୁ ଜିଲ୍ଲାରେ ତମେ ପାଇଯିବ କିଛି ନା କିଛି ଗୋଟେ ବୁଲିବା ଯାଗା।
ଓ ଭଲ ଭଲ ଜାଗା ତା ମାନେ ନା ସବୁ ଜାଗାରେ ବୁଲିବା ପାଇଁ।
ହଁ ହଁ। ଭଲ ଜାଗା।
ହଁ। କିନ୍ତୁ ଭୁବନେଶ୍ଵର ଟା ବହୁତ ଭଲ ଲାଗେ ଭୁବନେଶ୍ଵର ହେଇଗଲା ପୁରୀ ହେଇଗଲା।
ପୁରୀ ତ ସେଇଟା ତ ଭଲ ଲାଗେ ସେଇଟା ଫାଷ୍ଟ ତ ତାର ହଉଛି ସମୁଦ୍ର ପାଇଁ ଟିକେ ବେଶୀ ଆକୃଷ୍ଟ। ଛୋଟ ଲାଗେ ଆଉ ଜଗନ୍ନାଥ ପ୍ରଥମତଃ ଠାକୁ କୁରଙ୍କ ପାଇଁ ଦାମ ଯେ ସେଇଥିପାଇଁ ବହୁତ ଇଚ୍ଛା ହୁଏ ଯିବାକୁ ତାପରେ ସମୁଦ୍ର ପାଇଁ
ହଁ ସମୁଦ୍ରରେ ଗାଧୋଇବା ଟା ବହୁତ ଭଲ ଲାଗେ
ଭଲ ଲାଗେ ହଁ ଆମେ ଯାଇଥିଲୁ ହଁ ମୁଁ ବହୁତ ଥର ଗଲି ପୁରୀ ଏଇ ଏଇତ ଲାଷ୍ଟ ଥର ଯାଇଥିଲୁ ଏଇ ନଭେମ୍ବରରେ ପଚିଶ ନଭେମ୍ବରରେ ମୋ ପୁଅ ତ ପୁଣି ଲଗଉଛି ମମି ଚାଲ ଯିବା ହି ହି ପୁରି ସେ ଖାଲି ସମୁଦ୍ରରେ ଗା ଦେବାକୁ ତାର ବହୁତ ଇଚ୍ଛା ହ ହ
ଓ ହୋ
ସେ ସେତେ ଯୋଗୁରୁ ଲଗ କହୁଛି ଯିବା ସମୁଦ୍ରରେ ଗାଧେଇବା ମମି ଚାଲ ଯିବା କେବେ ଯିବା କୁହ? ଆଉ ସେ ଖାଲି ବାଲି ଧରିକି ଖେଳିବ ସେଇଠି ବସିକି ଗାଧୋଇବ ତାର ସେଇଥିପାଇଁ ବହୁତ ଇଚ୍ଛା ଏ ଖରା ଟାଇମ ରେ ତ ଯାଇ ହବନି ନା କୁଆଡେ ବୁଲି ବର୍ଷା ଦିନେ ବି ଯାଇ ହବନି ବୁଲି
ଯାଇକି ଗାଧେଇବା ଟା ବେଶୀ ଭଲ ଲାଗେ ନା
ହଁ ଭଲ ତ ଲାଗେ ହେଲେ ସେ ଯୋଉ ଖରା ପଟା ତାତି ଯାଏନି କି ବେଶୀ ଦି ବେଶୀ ସମୟ ବି ଗାଧେଇ ପାରିବନି ତମେ ଅଁ ତାତି ଯାଉଥିବ ଯେତିକି ସମୟ ପାଣି ଦେହରେ ବାଜୁଥିବ ତ ଠିକ ଅଛି ଆଉ ଟିକେ ପଳେଇ ଆସିଲେ ଇଆଡକୁ ଯୋଉ ଗରମ ହେଇକି ବାଲି ତାତି ଯାଉଥିବ ଭାରି ବିରକ୍ତ ଲାଗିବ ଲୁଣି ପାଣି
ହଁ ଚିପଚିପା ହେଇକି ପୁରା କୁଣ୍ଡେଇବ
ହଁ ହଁ
ଭଲ ଲାଗେ
ଲାଗେ ହଁ ଆଉ ବର୍ଷା ଦିନେ ବି ତ ବର୍ଷା ହଉଥିବ ସେତେବେଳେ ଯୋଉ ଜୁଆର ବହୁତ ଜୋରରେ ଆସେ ଡର ଲାଗେ ଗାଧୋଇବାକୁ ସେଇ ଟାଇରେ ବର୍ଷା ବର୍ଷା ହଉଥିବ ସେ
ଶୀତ ଆଉ ଖରା ମାନେ ମଝିରେ ଯୋଉ ଟାଇମ୍ ଥାଏ ନା ଯେମତି କି ଶୀତ କମି ଆସୁଥିବ
ହଁ ହଁ ବଢି ଭଲ ଲାଗେ ପ୍ରାୟତଃ ଏଇ ନ ନଭେମ୍ବର ବେଳକୁ ଗଲେ ନଭେମ୍ବର ମାସ ବି ଟିକେ ଭଲ ଲାଗେ ଆଉ ତାପରେ ଫେବୃଆରୀ ମାସଟା ବି ଭଲ ଲାଗେ ଫେବୃଆରୀ ମାସଟା ମାର୍ଚ୍ଚ ଫେବୃଆରୀ ମାର୍ଚ୍ଚ ଦି ମାସ ଯାକ ଏତେ କିଛି ଲାଗେ ଲାଗେନି ମାନେ ଏତେ ଗରମ ବି ଲାଗେନି ଫେବୃୁଆାରୀ ମାସ ଟା ତ ପ୍ରାୟ ହାଲକା ହାଲକା ଟିକେ ଥଣ୍ଡା ରହିଥାଏ ଗରମ ବି ଲାଗେନି ଭଲ ଲାଗେ ବୁଲାବୁଲି କରିବା ପାଇଁ
ହୁଁ ହୁଁ ସେଇଆା ଆଉ ତମ ତ ପାଖ ଏରିଆ
ହଁ ହଁ ହଁ ଆମେ ଆମେ ତ ବହୁତ ତ ଯାଇଯାଇ ଲାଷ୍ଟ ଟାଇମ ଯାଇଥିଲୁ ଆମେ ବାଇକ ରେ ବି ପଳେଇ ଥାଉ ମୋ ହଜବେଣ୍ଡ କୁ ପସନ୍ଦ ବାଇକ ରେ ତ ଯିବା ପାଇଁ ସବୁଆଡେ ବୁଲି ଆଉ ସିଏ କହିଲେ ନାଇଁ ଆମେ ବାଇକ ରେ ପଳେଇବା ବୁଲିକି ଆସିବା ଟିକେ ଭଲ ଲାଗିବ ଟ୍ରେନ ବସ ରେ କିଏ ଯାଉଛି ଆଉ ରହିବ ରହିଲେ ତ ନିହାତି ରହିଲେ ହଁ ବୁଲାବୁଲି କରିବ ଆଉ ବାଇକ ନେଇକି ଗଲେ ସୁବିଧା
ହଁ ଆରାମରେ ପୁରା ବୁଲି ଆସିବ ଆଉ
ହଁ ଯେତେବେଳେ ଯୁଆଡେ ଚାହିଁବ ଯାଇପାରିବ।
ହଁ ସେଇଆ ଆଉ ମାନେ ଯାଇକି ପଳେଇ ଆସୁଥିବ ନା
ହଁ ନାଇଁ ଆମେ ଗଲେ ବାଇକ ରେ ଆଉ ଏତେ ବାଟ ରନିଂ କରିକି ଯାଇକି ଆଉ ସେଦିନ ରିଟର୍ଣ କରିବୁ ଆଉ ହବ କି ଭଲସେ ଆମେ ରହିଯାଉ ସେଦିନ ରହିଯାଉ ବୁଲାବୁଲି କରିକି ଆରାମସେ ତା ପରଦିନ ଆସୁ ଆଉ ତାପରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ତ ଏବେ ବହୁତ ହେଇଗଲାଣି ରେଷ୍ଟ୍ରିକସନ ଲାଇନ ରେ ଛିଡା ହବାକୁ ତ ଦି ଘଣ୍ଟା ଅଢେଇ ଘଣ୍ଟା କି ତିନି ଘଣ୍ଟା ହେଇଯାଉଛି ଲାଇନ ରେ ଛିଡା ହେଲା ବେଳକୁ ଲାଇନ ରେ ଛିଡା ହେଇକି ଯାଇ ଠି ଠାକୁରଙ୍କ ଦର୍ଶନ ମିଳିବା ବହୁତ କଷ୍ଟ। ଆଉ ଯିବ ତ ସେଇଟା ମେନ ଯଦି ଠାକୁରଙ୍କ ଦର୍ଶନ ନ କରିପାରିବ ତାହେଲେ ଯାଇକି ଆଉ ଲାଭ
ହୋଉ ହଁ ଠିକ କହୁ ହଁ ସେଇଆ ତ ଦର୍ଶନ କରିବା ପାଇଁ ହିଁ ଯାଉଛୁ
ହଁ ଆଉ ସେ ଯୋଉ ଆଗ ତ ଠାକୁରଙ୍କ ଦର୍ଶନ ଟା ସାରିଦେଲେ ତାପରେ ତମେ ଯାଅ ସମୁଦ୍ ଦ୍ର ଯାଅ ତମେ ଯେତେ ମନ ଇଚ୍ଛା ଗାଧାଅ କି ଯୁଆଡେ ବି ବୁଲାବୁଲି କର ଯେତେବେଳେ ଳେ ଆସ ଆଉ କିଛି ଟେନସନ ନାହିଁ।
ହଁ ସେଇଆା ଆଉ।
ହଁ ତମେ କେବେ ଯାଇଥିଲ ଲାଷ୍ଟ ଟାଇମ?
ଲାଷ୍ଟ ଟାଇମ ମୁଁ ଏଇ ଫେବୃଆାରୀ କି ମାର୍ଚ୍ଚରେ ଯାଇଥିଲି ମାର୍ଚ୍ଚ ମାର୍ଚ୍ଚ ରେ ଯାଇଥିଲି ମୁଁ।
ହଁ ସେ ଟା ବି ଭଲ ଟାଇମ୍‌ଟା ଏତେ ଏତ ଗରମ ନଥିବ ଥଣ୍ଡା ତ ବିଲ୍‌କୁଲ ବି ନଥିବ